ବିଜୟ ହୁଁ ହୁଁ କଣ କରୁଛୁ।
ହଁ ଏଇ କିଛି ନାହିଁ ଯାଇଥିଲି ସାଙ୍ଗ ଘରୁ ଗୋଟେ ଆସିଲି ଇନା ଘରକୁ ଆଉ କଣ।
ଓହୋ ଆଉ ଆମର ଚ ଜଳିକଖିଆ ଖାଇ ନଥିଲି ଘରେ ରୋଷେଇ ହେଇଥିଲା ଖାଇ ଦେଇଥିଲି ଆଉ।
ଓହୋ ଏ ମୁଁ ତ ଏଇନା ଚାରିଟା ବେଳେ ଗଲା ବେଳକୁ ସୂର୍ଯ୍ୟ ଗଟିକି ଦେଖ ଦେଖିଲି ଚନ୍ଦ୍ରଗନକୁ ମାଖନ ଆଇକି ଦେଖିଲି। ଯାଉଥିଲେ କୁଆଡେ ମାଖନ୍ ଆଇକି ଚନ୍ଦ୍ରଘନ ଯାଉଥିଲେ କୁଆଡେ ଏଇ ଛଅଟା ସାଢେ ଛଅଟା ବେଳୁ।
ଓହୋ ସେ ବା ସେ ବା ଯାଇଥିଲେ ଯୋଉ ଆମର ଖାତା ଆଣିବାକୁ।
ହଁ ତାର ବା କାଲି କଣ ଦବ ଆସାଇନମେଣ୍ଟ ଦିଆହଇଛି ଦବ ଖାଲି। ମତେ କହିଲା କହିଲା କାଲି ପହର ଦିନ ରିଟାୟାର୍ଡ ନେବେ ସେ ମ୍ୟାାମ ତାଙ୍କର କାଲି ନେଇ କି ଗଲେ ଦେଖିଦେବେ ସେ ତାଙ୍କର ବା ଚିକୁର ଦିଆଯାଇଛି ତାଙ୍କର।
ଆଛା। ହଁ ହଁ ସିଏ ବା ମତେ ଆଇଥିଲା ଏଇ ଆ ମୁଁ ହଁ ମୁଁ ଖାଉଥିଲି ମତେ ଫୋନ କଲା କହିଲା ସାଗର ଆସୁନୁ ଏଠିକି ଯିବା ଟିକେ। ମୁଁ କଇଲି କୁଆଡେ ଯିବା ନା ଆସେ ଯିବା ଆମର ଏଉଠୁ ଆଣିକି ଆସିବା ଏଠୁ ଗୋଟେ ଜିନିଷ ହଁ ତ ପେପର ଆଣିଲା ଆମେ ଯାଇକି ଏଇ ତା ଘରେ ଯାଇକି ଥୋଇ ଦେଇକି ଆଇଲୁ ବା।
ମୁଁ ତାକୁ ପଚାରିଲି କେତକି ପେଜ ଅଛି ଚାରି ପେଜ ଲେଖିବାର ଅଛି। ଆଉ କାଲି ଭିତରେ ଲେଖିକି ଦବାର ଅଛି। କାଲି ବୋଧେ ଦୋକାନ ଠି ଯି ବନି ରାତି ଲେଖିଦବ ବସିକି ଆଉ।
ହଁ ସେ କହୁଚି, ସେ କହୁଛି ଆଜି ରାତି ଭିତରେ ସାରିଦବ ବୋଲି ତ କହୁଛି, ତା ମାନେ କାଲି ବି ମୁଁ କଲେଜ୍ ଯିବିନି। ଏଇ ମୋ ସାର୍ଟ ରେ କିଏ ଗୋଟେ ପଛପଟେ ଗୋଟେ କାଳି ବୋଳି ଦେଇଛି ବା। ଏଇ ଯୋଉ ପେନ୍ ର ସାହି, ସିଏ ବା ଅସନା ମସନା ହେଇଯାଇଛି। ତାପରେ ମୁଁ ବି ସଫା ବି କରିନି। ନା ମୋ ସେ ତିନି ଦିନ ଏ ମାନେ ସେ ସାର୍ଟ ଟାକୁ ପିନ୍ଧି ପିନ୍ଧିକି ତ ସଫା କରନି। ତାକୁ କାଲି ସଫା କରିବି। ପରଦିନକୁ ଯିବା ଚିକୁର ମୋର ପ୍ଲାନିଂ ହେଇଛି ବିରିୟାନୀ ତ ଖାଇବା। ତୁ ବି ଆସିବୁ ବିରିୟାନୀ ମିଶି ତିନିଜଣ ଖାଇବା।
ହୁଁ, ହୁଁ, ହୋ ହଉ ଦେଖିଆ ଆଉ। ଆ, ଚିକୁ ତ କାଲି ବୋଧେ ଯିବ ତାଙ୍କର ପରୀକ୍ଷା ଚାଲିଛି। ଦେଖିଆ କଣ କହୁଚି ଆଉ। ହାଲୋ। ହାଲୋ। ହାଲୋ। ହାଲୋ ହଁ
ହଁ, ଆରେ ସେ ଟିକେ ଫୋନ୍ କରିଥିଲା ତ ଅମୁଲୁ।
ଓହୋ, ତାକୁ ମନା
ଅ, ଛାଡେ ମୁଁ କହିଲି କାଲି ଶୁଣୁ, ସେ ଛାଡେ, ନାଇଁ ପରଦିନ ପରଦିନ ଯିବା ତିନି ଜଣ ବିରିୟାନୀ ଖାଇବା।
କୋଉଠି ସେ ଝାଡ୍
ପରଦିନ ଭାଇ ତୋବ ଏ ହଁ ପରଦିନଠି ତୋ ପାଖରେ ପଇସା ଆସିଯାଇଥିବ ହେଲା। ଆଉ ପରଦିନ ମୁଁ ବି ଯିବି କଲେଜେ, ମୁଁ ବି ପଇସା ନେଇଯାଇଥିବି। ଚିକୁକୁ କହିଦବା। ତିନି ଜଣ ମିଶି ସେପଟେ ବିରିୟାନୀ ଖାଇଦବା ହେଲା। କାଲି ଯା ମୁଁ ଯିବିନି ତୋମେ ଦି ଜଣ ହବ ତ ଯିବ ଆଉ।
ଓ ହୋ ତାଲ ମୋ କଣ ଯାଉଚି ସେ ଡ୍ରେସ୍ ତ ହେଇଚି ହେଇଚି ଆଉ କଣ, କ୍ଲାସ୍ କାଇଁ ନୂଆ ନୂଆ ଷ୍ଟାଟ୍ ହେଇଚି କାଇଁ ବନ୍ଦ କରିବୁ ଏଇନା। ଏ ଯା ହେଇ ଚି ହେଇଚି ଆଉ କଣ ସାର୍ଟ ତ ରବବାର ସଫା କର, କଣ ପାଇଁ?
ମୁଁ ଯିବି ଯଦି ସେଇ ଆମ କ୍ଲା
କଣ ପାଇଁ? କ୍ଲାସ୍ ରେ କିଏ ଗୋଟେ ପିଲା ଲଗେଇଥିବ। ଆଉ କିଏ ଲଗେଇବ? ପଛରେ ବସିଛି ବୋଳି ଦେଇଛି, ମନେ ପକଉନୁ କିଏ ବଇଥିଲା ତୋ ପଛରେ କ୍ଲାସ୍ ଗଲାବେଳେ।
ଡେଙ୍ଗା ହେଇକି ଗୋରାଟା ଅ, ଯାହାକୁ ତ ମୁଁ ବେଶୀ ଘୃଣା କରେ ସେ ସେଇତ ବୋଳିଥିବ। ସେଇ ତ ପଛରେ ବଇଥିଲା, ଆଉ କିଏ ବୋଳିବ। ମୁଁ ପଛରେ ଭାବିଲି କି ମୋ ମୋ ପଛପଟେ ବସିଥିଲା।
ହଁ ତାକୁ ପଚାରିଲୁନୁ କାଳିି କିଏ ବୋଳିଲା ବୋଲି।
କଣ ଭାବିଥିଲି ଆଁ, ମୁଁ ସେତେବେଳେ ଦେଖିଥିଲି ମୁଁ ଘରେ ଆଇଲା ପରେ ଦେ ପଛପଟେ ନାଗିଛି ମୁଁ ଆଉ କେମତି ଦେଖିଲି। ହ୍ୟାଲୋ,
ଓହୋ, ହଁ କହୁନୁ।
ରେ ଆଇଲା ପରେ ମୁଁ ଯାଇ ଦେଖିଲି।
ଆମର ତ ଆଜି କ୍ଲାସ୍ ହେଲା ଯେ, ଆମେ ଫାଷ୍ଟ ମୁଁ ହଁ, ହଁ, ତୋମର ଆଜି କ୍ଲାସ୍ ତାହେଲେ ହେଇଛି ନା? ହ୍ୟାଲୋ।
ହୁଁ, ମୋତେ କଣ ଲାଗିଲା କହିଲୁ? ହଁ ଭଏସ୍ ଶୁଭୁଛି?
ଆଜି ହେଇଛି ନା? ହଁ, ହଁ ଶୁଭୁଛି।
ହୁଁ, ମୁଁ କହିଲି ବ-ଭଏସ୍ ଶୁଭୁଛି? ହଁ।
ହଁ ପା ଶୁଭୁଛି।
ମୁଁ କହିଲି ମଶଲା ହେଇ ଯାଇଛି ତ ଏଇ ଆରେ ହଁ ମୁଁ କହୁଛି ଶୁଣ
ହିଁ ହଁ କହୁନୁ।
ହଁ ମୁଁ କହିଲି ମୋ ହଁ ମୋ ବେଗ୍ ପଛପଟେ ସାହିଲାଗି
ହଁ।
ନାଇଁ ବେଗ ପଛପଟେ ମତେ ଲାଗିଲା ସାହି ଲାଗି ଯାଇଥିବ ବୋଲି ମୁଁ ବେଗ୍ ଚେକ୍ କଲା ବେଳକୁ କିଛି
ହଁ।
ମୋ ବେଗ୍ ଚେକ୍ କଲାଳୁ ସେଥିରେ କିଛି ଲାଗିନି।
ସେଇ ସାର୍ଟରେ ବ୍ୟାଗ ଥୋଇ ଦେଇକି କ୍ଲାସ କରୁଛୁ ନା। ବ୍ୟାଗ୍ ଥୁଇକି କ୍ଲାସ କରୁଛୁ ପଛରେ ବସିକି ମାରି ଦେଇଥିବ ଆଉ। ଭାଇ ଆମ ରୁମ୍ ଆଜି ଖୋଲିଦେଲୁ ଏତେ ଦିନ ପରେ।
ଆ ନା ଦେଖୁନୁ ଆଜି ଆମ କ୍ଲାସ ହେଲା ଆମେ ରୁମ ଖୋଲିଦେଲା ବେଳକୁ ଗଲାବେଳକୁ କେହି ପିଲା ନାହାନ୍ତି। ଆମ ରୁମ୍ ଖୋଲା ହେଇଛି ଦିଟା ପିଲା ବସିଛନ୍ତି ଆଉ ଭାଇ ସେ ରୁମ କି ଅସନା ହେଇଛି କିରେ। ଟେବୁଲ ଉପରେ ହାତ ଘଷି ଦେଲୁ ପୁରା ହାତ ଯାକ ବାଲି।
ହଁ ବା ସେଠି ଏତେ ଦିନ ତ ରହିଗଲେ ନା ତ ଖାଲି ସେଠି ଧୂସଗୁରା। ଆମର ଯୋଉ ବେଞ୍ଚ ଫେଞ୍ଚ ବି ପଡିଛି ସେଇପା ଆମର ଯୋଉ କ୍ଲାସ ରୁମରେ ଯୋଉ ବେଞ୍ଚ ଫେଞ୍ଚ ପଢଛି ଫାଷ୍ଟ ତିନିଟା ବେଞ୍ଚ ଛାଡିଦେଲେ ପଛ ବେଞ୍ଚ ଗୁରା ମାନେ ସବୁ ଯାକ
ହଁ ସେଗୁଡା କିଛି ହେଲେ କୋଉ କା ଆଳୁ ଝଡା ହାତ ମରା ହେଇନି ଏ କି ଅସନା ହେଇଛି ସେ ବେଞ୍ଚ୍ ଗୁଡା।
ସେଇଆପା ତାପରେ ବି ଇଏ ଯୋଉ ଅଛନ୍ତି ଯୋଉ ଆମର ସବୁ ସୁଇପର ଗୁଡା ଅଛନ୍ତି ସେମାନେ ଆସନ୍ତି ସେ ଓ ଉପରଆଡେ ଖାଲି ଓଳେଇ ଦେଇ ପଳଉଛନ୍ତି।
ଉପର କଣ ବାହାର ଖାଲି ଓଳେଇଦବେ ପଳେଇବେ ସଫାସୁତୁରା ଭିତରେ କିଛି କରୁନାହାନ୍ତି।
ଗୋଟେ ଘର ଥିବ। ସେଇଆ ପା ମାନେ କ୍ଲାସ୍ ରୁମରେ ଏତେ ବାଲି ଗଦା ହେଲେଣି ତାକୁ ତୁ କାଢିଦବୁ ମାନେ ଗୋଟେ ଘର ତିଆରି
ହୁଁ।
ହେଇଯିବ।
ଏତିକି କଥା କହୁଛୁ ଆମ ଉପରକୁ ଚାଲେ ଡିପାର୍ଟମେଣ୍ଟ ସାଇଟ୍ ଦେଖୁ ଭୂତ କୋଠି ଭୂତ କୋଠି ଆମ ସାଇଡଟା। ସେଇଭଳିଆ ହେଇଯାଇଛି ଆଉ ମେ ମାନେ ସଫାସୁତୁରା ରଖୁନାହାନ୍ତି ନା।
ସେଇ ଯୋଗୁ ଅସୁବିଧା ହଉଛି ଆଉ ରଖିବାକୁ। କୋଉ ଏଇନା ବାହାରେ ଅଛୁ ନା କଣ ହାଲୋ। ହାଲୋ।
କାଇଁ
ହାଲୋ। ବାହାରେ ଅଛୁ ନା କଣ? ତୋ କଥା କିଛି ଶୁଭୁନି। ଅପହଞ୍ଚ ଦୂରତାରେ ଅଛୁ।
ହାଲୋ ଜନମେଜୟ ସୁୁଭିଲା।
ସାପ
ହୁଁ ଏବେ ଶୁଭିଲା ହଁ ଶୁଭିଲା ହାଲୋ।
ହଲୋ ହଁ
ହଁ।
କୋଉଠି ଅଛି?
ଏବେ ଶୁବିଲା ନାଇଁ ମୁ ଛାତ ଉପରେ ଅ ଛି ମାନେ ମୋର ଯୋଉ ନେଟୱାର୍କ ପ୍ରୋବ୍ଲେମ ଟା ବେଶୀ ହଉଛି। ତାପରେ ବି ଇଏ ଯୋଉ ଖାଲି ଫୋନ କଲା ବେଳକୁ ବି ମୋ ନେଟୱାର୍କ ଟା କଟି ଯାଉଛି। ସେବା ମାନେ ଫୋନ କଲା ବେଳକୁ ମୋ ନେଟୱାର୍କ କଟି ଯାଉଛି। ତାପରେ ଦେଖେ ଦିନେ ନାହିଁ କାଳେ ନାହିଁ ଗୋଟେ ଗୋଟେ ଅଛନ୍ତି ହଠାତ୍ କିନା ଫୋନ କରିବେ।
ହଁ ତାକୁ ମହଦେୟ କରିଦେଲା ତାପରେ କରୁଥିଲୁ କୁଆଡେ ଗଲା ମୋ କାମ ବେଳକୁ କୁଆଡେ ଗଲୁ ତୁ? ହ୍ୟାଲୋ।
ହୁଁ ହାଲୋ ସୁବୁନି କିଛି।